ହାଲୋ।
ହଁ, ହାଲୋ।
ହାଲୋ।
ହାଲୋ ଲିଜା।
ହଁ କୁହନ୍ତୁ। କଣ କରୁଚନ୍ତି ଭଲ ଅଛୁ ଆପଣ?
ମୁଁ ବି ଭଲ ଅଛି। ଆଉ କଲେଜ୍ ଛୁଟି କେମ୍ତି ଗଲା, କେମ୍ତି କଟିଚି?
ବହୁତ୍ ଭଲ ଗଲା କଲେଜ୍ ଛୁଟି।
ଆଚ୍ଛା। ଛୁଟିରେ କଣ କରୁଚ?
ବୁଲାବୁଲି କରୁଚୁ ଆଉ କଣ କରିବୁ ରଜ ଛୁଟି ତ ବୁଲାବୁଲି ପାଇଁ ଆଉ।
ଆଚ୍ଛା, ଆଉ କଣ କରୁଚ?
ଏଇ ବସିଚୁ, ତମେ କଣ କରୁଚ?
ମୁଁ ବି ବସିଚି, ଆଉ ପଢାପଢି କଣ କରୁଚ?
ହଁ ପଢାପଢି କରୁଚି ଆଉ।
ଆଚ୍ଛା। ଆଉ କଣ ସବୁ ଭଲ ତ?
ହଁ ଭଲ, ତମର ସବୁ ଭଲ ନା?
ହଁ ମୋର ବି ସବୁ ଭଲ। ଆଉ ବହୁତ୍ ଦିନ ପରେ ସୁ ଯୋଗ ମଳିଲା କି ତମ ସହିତ କଥା ହେବାକୁ କଲେଜ୍ ବି ବହୁତ୍ ଛୁଟି ଥିଲା। ଛୁଟି ଅଛି, ତ ଏବେ ଛୁଟି ବିଷୟରେ କିଛି କଥା ହବାକୁ ଟାଇମ୍ ମିଳିଲା ପଢ଼ାପଢ଼ି ବି ଚାଲିଚି ଛୁଟିରେ ଘରେ ରହିକି।
ହଁ।
ଆଉ ଆପଣ କଣ କରୁଚନ୍ତି?
ନାଇଁ ବସ୍ଚି ଆଉ କଣ କରିଆ?
ଆଉ ସାଙ୍ଗମାନଙ୍କ ସହ ଦେଖା ହେଲା କି ନାଇଁ?
ହଁ ସାଙ୍ଗମାନଙ୍କ ସହିତ ତ ଦେଖା ହେଇନି ରଜକୁ ଦେଖାହବ ଆଉ।
ଆଚ୍ଛା। ହଁ ସମସ୍ତଙ୍କ ସହ ଦେଖା ହେଲା ଛୁଟି ଥିଲେ ମଜା ଲାଗେ ଆଉ।
ଆଉ।
ଆଉ ତମେ ପଢାପଢି କରୁଚ ନା ନାଇଁ?
ହଁ କରୁଚି।
ଆଚ୍ଛା, ପ୍ରତିଦିନ କିଛି ସମୟ ବାହାର କରି ପା ଠ ପଢାପଢ଼ି କର।
ହଁ। ଏ ରଜ ପାଇଁ ଟିକେ ଛୁ ଟି ଅଛି କଲେଜ୍, ସେଥିପାଇଁ ଆଉ କରୁନି।
ହଁ, ତମେ ବି କର।
ହୁଁ, ଆଉ ଛୁଟି ପରେ କଲେଜ ଖୋଲିବ ତ?
ହଁ, କଲେଜ ଖୋଲିବ ଛୁଟି ପରେ ଆଉ। ରଜ ପରେ ଛୁଟି ମି ଖୋଲିଯିବ। ତାପରେ କଲେଜ ଯିବେ ନି ହଁ, ନିଜ ପଢାପଢ଼ି ନିଜେ ସବୁ ବ୍ୟସ୍ତ ରହିବେ। ହଁ।
ଆଉ ସେତେବେଳେ ଫୁଣି ପଢ଼ାପଢ଼ି ଆରମ୍ଭ ହେବ, ଫୁଣି ଆ, ଏକ୍ସ-ଉମ ପରୀକ୍ଷା ହବ। ଭଲ ପରିଶ୍ରମ କଲେ ଆମେ ଭଲ ରେଜଲ୍ଟ ପାଇଁ ପରିଶ୍ରମ ବି କରିବା।
ହଁ, ନିଜେ କଷ୍ଟ ନ କଲେ, ତ କିଛି ହବନି ନା।
ହଁ। ଆ ଛୁଟିର ସ୍ମୃତି ସବୁବେଳେ ମନେ ରହିବ।
ହଁ, ରଜ ଛୁଟି ସବୁବେଳେ ମନେ ରହିବ।
ହଁ, ଲଙ୍ଗ ପୁରା ବହୁତ ଦିନର ଛୁ ଛୁଟି ରହିଯାଉଛି ନା, ସେଥିଲାଗି ମନେ ରହିବ।
ହଁ।
ଆଉ ଏଇଟା ବହୁତ ସୁନ୍ଦର ଦିନ, ବହୁତ ସୁନ୍ଦର ସମୟ। ଯୋଉଟା କି ନିଜ ଘରେ ରହିକି, ପୋଡ ପିଠା ଖାଇବ। ବହୁତ କିଛି ମଜା ମସ୍ତି କରିବ। ଖରା ଛୁଟି
ହଁ, ଦୋଳି ଖେଳିବ।
ଟାଇମ ପାଇଁ ଛୁଟି ଦିଆ ହୁଏ।
ସାଙ୍ଗମାନଙ୍କ ସହିତ ହଁ, ସାଙ୍ଗମାନଙ୍କ ସହି ତ ଏନ୍‌ଜୟ କରିିବ।
ହୁଁ ଉ ମ ମଜାମସ୍ତି ତ ଚାଲି ରହିବ। ଆଉ ଫୁଣି ଦେଖାହବା କଲେଜ ଖୋଲିଲେ ଆଉ।
ହଁ, କଲେଜ ଖୋଲିଲେ ବୋଲି, ଏବେ କାହା ସହିତ ବି ଦେଖା ହେଇପାରୁନା।
ହଁ, ଆ, ଘରେ ତ ରହିକି ସାଙ୍ଗମାନଙ୍କ ସହିତ ଦେଖା ହଉଥିବ।
ହଁ, ମୁଁ ଖାଇଥିଲି ଭାତ ତମେ କଣ ଖାଇଛ?
ଖାଇଛି, ରୁଟି ଖାଇଛି ଆଉ।
ଆଚ୍ଛା। ଆଉ ରଜ ତ ଆମ ସଂସ୍କୃତି ବହୁତ ଭଲ ଲାଗେ, ଆମ ସଂସ୍କୃତି ପରମ୍ପରା ସହିତ ଯୋଡି ରହେ, ତ ବହୁତ ଖୁସି ଲାଗେ।
ହଁ। ରଜ ଆସିଲେ ସମସ୍ତଙ୍କ ମନରେ ବହୁତ ଖୁସି।
ହଁ, ସଜବାଜ, ପୋଡ଼ ପିଠା ଖାଇବା, ବୁଲିବା
ହଁ, ଓଡିଆ ପରମ୍ପରା ର ଏଇଟା ମୁଖ୍ୟ, ଇଏ ଝିଅମାନଙ୍କ ପାଇଁ ଆଉ।
ହଁ।
ଭଲ ପର୍ବ। ବେଶୀ ତ ଝିଅମାନଙ୍କ ପାଇଁ ଆଉ।
ହଁ, ଆଉ ଡ୍ରେସ୍ ଅରିକା ଆଣିଲଣି?
ନାଇଁ ଡ୍ରେସ ଆଣନୁ ଯିବୁ ଆଉ। ସପିଙ୍ଗ୍ କିଛି ହେଇନି ଏପନ୍ଦ
ହଁ, ମୁଁ ବି ଭାବୁଛି ସେଇ କଥା କି ଆମ ସଂସ୍କୃତି ଆମ ଆମର ପରିଚୟ। ଆଉ ସେଲେ କିଛି ବି ନକଲେ ସଂସ୍କୃତିକୁ ପାଳନ ନକଲେ ପର୍ବ ପାଳନ ନ କଲେ ଭଲ ଲାଗିବନି।
ହଁ।
ହୁଁ।
ଯାହାବି ବେଲେ ରଜ ଆସିଲେ ପାଳନ କରିବା କଥା।
ହଁ ଆଉ ତୁମେ ଏବେ ତମ ପରିବାର ବହୁତ ଏବେ ଖୁସିରେ ରହିବ ଖୁସିରେ ଥିବ। ବହୁଦିନି ପରେ ପରିବାର ସହ ଦେ ଖା ହେଲା, ଖରା ଛୁଟି ହେଲା ହେଲା ରଜରେ ଏବେ ଟିକେ ବୁଲାବୁଲି ହବ ଆଉ।
ହଁ ବୁଲିବା ଆଉ।
ହୁଁ। ଆଉ ଏବେ ଫ୍ୟାମିଲି ସହିତ ପୁରା ଖୁସିରେ ଥିବ ଏବେ ବହୁତ ଖାଇବା ପିଇବା ବନେଇ ହଁ ନିହାତି।
ହୁଁ ଉଁ ରଜରେ ଯୋଉ ଦୋଳି ଖେଳ ହବ, ସାଙ୍ଗ ମାନାନଙ୍କ ସହିତ ବୁଲିଆ ହବ। ହଁ।
ହଁ।
ପରିବାର ସହିତ ଏବେ ବହୁତ ଖୁସି ଲାଗୁଛି ରହିକି।
କରୁଚନ୍ତି ତମ ମାଁ କଣ କରୁ
ସିଏ ବସିଛନ୍ତି ଆଉ‌। ସିଏ ବସିଚନ୍ତି।
ଆଚ୍ଛା।
କଣ କରିବେ? ରଜରେ ଯୋଉ ବର୍ଷା ପବନ ଆସିବା ଦୋଳି ଖେଳୁ ଖେଳୁ ଓଦା ହେଇକି ଆସୁ ସେ ଯୋଉ ଖୁସି।
ହଁ। ବର୍ଷକୁ ତ ଥରେ ହିଁ ଚାନ୍ସ ମିଳେ କି ସାଙ୍ଗ ମାନଙ୍କ ସହିତ ବୁଲା ବୁଲି
ଝିଅମାନଙ୍କ ପାଇଁ ହଁ ସେତେ ଦିନ ଝିଅମାନଙ୍କ ପାଇଁ ବହୁତ ଖୁସି। ସେ ସାଙ୍ଗମାନଙ୍କ ସହିତ ବୁଲିବା ସାଙ୍ଗମାନଙ୍କ ଘରେ ପୋଡା ପିଠା ଖାଇବା।
ହୁଁ ହୁଁ। ଆଉ ତମ ସାଙ୍ଗମାନଙ୍କ ସହ ଦେଖା ସଖ୍ୟାତ ହେଲାଣି ନା ନାଇଁ?
ନା ସାଙ୍ଗମାନଙ୍କ ତ ଦେଖା କରିନି ତ। ସେଇ ରଜରେ ତିନି ଦି ସାଙ୍ଗମାନଙ୍କ ସହିତ ଦେଖା କରିନି ରଜରେ ତିନି ଦିନ ବୁଲିବୁ ଆଉ। ସେଇଥିରେ ଯାଏ ଏଞ୍ଜୟ କରିମୁ ଆଉ। ତମର ଦେଖା ହେଲାଣି ନା?
ହଁ ସେମିତି ଦେଖା ହଉଚି ଆଉ। ଜଣେ ସାଙ୍ଗ ହୁଏ।
ଭଲ
ହଁ ଜଣେ ଆସିଚ ହଷ୍ଟେଲ ରେ ଥିଲା ସେ ଏବେ ଏବେ ଆସିଚି। ତା ସହିତ ଆଜି ଯାଇକି କଥାବାର୍ତ୍ତା ହେଇକି ଆସିଚ। ଭଲ ଲାଗିଲା ସାଙ୍ଗ ମାନାନଙ୍କ ସହିତ ଜଣେ ଜଣ କରି ଦେଖା ହଉଚୁ। ଭଲ ଲାଗୁଛି ଖୁସି ବି ଲାଗୁଛି ତାପରେ ର ଜରେ ସମସ୍ତେ ମିଶିକି ଦୋଳି ଖେଳିବାକୁ ଯିବୁ ସମସ୍ତଙ୍କ ଘରେ ପୋଡପିଠା ଖାଇବୁ। ଖୁସି ଲାଗିବ ମଜା ଲାଗିବ ସାଙ୍ଗମାନଙ୍କ ସହିତ ବହୁତ୍ ଦିନ ପରେ ହିଁ ଆମର ଦେଖା ସା କ୍ଷାତ ହବନା ସେଇଟା ତ ବହୁତ ଖୁସି ଲାଗିବ।
ସମିସ୍ତେ ଏକାଠି ସାଙ୍ଗମାନେ ରଜୁକୁ ଗଲେ ସେ ଅଲଗା ପ୍ରକାର ଖୁସି।
ଅଁ ହଁ। ଆଉ ତ ଆଉ ତମେ ବି ଆସ କେବେ ଆମ ଘରଆଡେ ଆଉ। ହଁ ତାପରେତ ଆଉ ଦେଖା ସାକ୍ଷାତ ହେଇ ପାରିବନି।
ହଁ ରଜ ସରିଗଲେ ଫୁଣି କଲେଜ ଖୋଲିବେନି। ନିଜ ନିଜ ପାଠ ପଢାରେ ନିଜେ ସବୁ ବେସ୍ତ ରହିବେ। ହଁ ବର୍ଷା ଉଠେଇଲାଣି। ରଜ ଆଇଲାଣି ହଁ ହେଇନି ଉଠେଇଲାଣି ହବ ଆଉ।
ଆଚ୍ଛା ଏପଟେ ବି ବର୍ଷା ଝିପଝିପି ପକେଇବା ଷ୍ଟାର୍ଟ କଲାଣି।
ସେଟା।
ହଁ ରଜରେ ହେଇଯାଏ ଯେ ବର୍ଷା ଦୋଳିିବି ଖେଳିବି। ଏତେ ମଜାମସ୍ତି କରିବାକୁ ହଷ୍ଟେଲ ରୁ ଆସନ୍ତି କଲେଜ ଛୁଟି ରହେ ବୋଲି। ଆଉ ଏବେ ମଜା ମସ୍ତି କିଛି ବି କରିପାରିବନି ବର୍ଷା ଟା ଜୋରସୋର ହେଲେ ଆଉ।
ହୁଁ।
ଖରା ବି ବହୁତୁ ହୋଉଛି।
ହୁଁ। ବର୍ଷାହେଲେ ଟିକେ ଥଣ୍ଡା ପଡିଯିବ।
ଏଇନା ଘରେ ଅଛ ହୁଁ।
ଆ ମୁଁ ବି ଛାତ ଉପରେ ଅଛି।
ହଁ।
ଘରେ ଗରମ ହଉଚି ଛାତ ଉପରୁକୁ ପଳେଇଆଇଚି ଭଲ ପବନ ଦଉଛି।
ହୁଁ ହୁଁ। ହଉ ମୁଁ ଏବେ ରଖୁଛି ଆଉ ପଛରେ କଥା ହବା ଆଉ।
ହଉ ହଉ।
ଠିକ୍ ଅଛି?
ହଁ ଠିକ୍ ଅଛି।
ହୁଁ ରଜର ବହୁତ ବହୁତ ଶୁଭେଚ୍ଛା ହୁଁ।
ତମୁକୁ ବି।
ହୁଁ।
ହଁ ରଖୁଛି।